ହୁଁ।
ହାଲୋ।
ହଁ ବେ କୋହୁନୁ।
କଣ ବେ।
ଶୁଭୁନି ନା କଣ ବେ ତତେ।
କଣ କରୁଚୁ?
ଏଇପା ଖାଉଚି।
କଣ ଖାଉଚୁ?
ଦହିବରା।
ଇଏ ସାବାସ ଦହିବରା ଖାଉଛୁ ହଉ ଭଲ ଭଲ ଖା।
ତୁ ଖାଇଚୁ ନା।
ହଁ ହଁ ଖାଇଥିଲି ଆଉ।
କେତେବେଳେ?
ଖାଇଥିଲି ତଥାପି ନଅଟା ପ ତେପନ ପାଖାପାଖି ତେପନ ହଁ ତେପନ।
ପୁରା ଟାଇମ୍ ମନେ ରଖିଚୁ କଣ୍ଟା କଣ୍ଟି ନା କଣ ବେ।
ସମୟ ହାତରେ ସବୁ ଖେଳ। ସବୁବେଳେ ସମୟ ଟାକୁ ଜାବୁଡିକି ଧରିବୁ।
ସମୟ ଟା କୁ ଜାବୁଡି ଧରିବୁ ନା ସମୟ ସହିତ ଚାଲିବୁ।
ଯାହା ହଉ ଦିଟା ଭିତରୁ ଗୋଟେ ତ ହେଲେ ଚଳିବ।
ହୁଁ। ।
ଦହିବରା, କୋଉଠି ଆଣିଥିଲେ ପବିତ୍ର ଭାଇ କତିରୁ।
କେଇ ଜାଣି।
ପବିତ୍ର ଭାଇ କତିରୁ ଆଗରୁ ଖାଉଥିଲୁ ଭଲ ଲାଗୁଥିଲା ଏ ସିଏ ଆଉ ଟୋଟାଲି
ଏଇ ଯୋଉ ଦଳାଟା ଯୋଉଟା ତ।
ହଁ ହଁ।
ହୁଁ।
ଏବେ ଏତେ ଖାସ କରୁନି।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
ଆଉ କଣ ଖବର କଣ?
ଯାହା ଥିବ ସେଇଆ।
ହଉ ଛୁଆ ପିଲା ସବୁ ଭଲ ଅଛନ୍ତି ନା? ଭଲ ଅଛନ୍ତି ନା?
ହଁ ।
ହଜବେଣ୍ଡ କାମକୁ ଯାଇଛନ୍ତି ନା ଘରେ ଅଛନ୍ତି?
ଆ ବେକାରିଆ କଥା କହନା।
। ଆବେ ତମର୍ ସିଲେକ୍ସନ ପା ଆସିବାର ଥିଲା।
ନା ବେ ଡେଟ୍ ଘୁଞ୍ଚିଲା ବା ବାଇଶ୍ କୁ।
ଓହୋ, ଆବେ ମୁଁ କାଲି ଯାଇଥିଲି କାଲି ନା କାଲି ଯାଇଥିଲି ଆମ କଲେଜ। ଯାଇଥିଲି। ଆଉ ଦେଖିଲି କଣ ବହୁତ୍ ଛୁଆ ଥିଲେ ମାନେ କିଏ ଆଡମିସନ୍ କର୍ ଥିବେ ନାଁକ
ହୁଁ।
ଆଁ?
ପ୍ଲସ୍ଟୁ ଆଡମିସନ୍ ହେଇଥିବ।
ଆଉ ସେଇଟା ଆ ସେଇଟା ବୋଧେ ସେଇ ଝିଅଟାନା କଣ? ଭଲ ଭଲ ଝିଅ ନଥିଲେ କିନ୍ତୁ ସତ କଥା ଏଠି ଟୋଟାଲି ଝିଅ ନାହାନ୍ତି ଛି।
ମାନେ ତୁ କୋଉଥି ପାଇଁ ଯାଇଥିଲୁ?
ମୁଁ ଯାଇଥିନି ଝିଅ ପାଇଁ।
ଆଚା ଚା ଚା ଆଚା।
ଝିଅରାନ୍ତ ସବୁ କ୍ୟାରେକ୍ଟରଲେସ୍ ଝିଅଡା। କ୍ୟାରେକ୍ଟରଲେସ ଯେତିକି ଅଛନ୍ତି ମାନେ ଶୁଣୁ
ଜାଣିପାରୁନୁ କୋଉଠି କଣ କହୁଚୁ ତ୍ ତୁ
ହଁ ବେ ଚଳିବ କଣ ହେଲା ହେଠୁ କଲେଜ ଖୋଲା ହୋଉ ଯିବା। ତୁ ତ ଯିବୁ ଫସ୍ ଛାଡ଼ ତୁ ତ ଅନଲାଇନ୍ କ୍ଲାସ୍ କରିବୁ ତୁ ସାରଙ୍କୁ କହିଦୋବୁ ସା
ଆଉ କଣ ନା ଯାବେ ମୁଁ ଯିବି ପା ଆଉ
କଲେଜ ଯିବୁ
ହୁଁ।
କଁ ପାଇଁ? ତୋର କଲେଜରେ କାମ କଣ କାଇଁ ଖାଲିଟାରେ ଏ ଯିବୁ କୋଚିଂ ଯିବୁ। ବେ କୋଉଠି କଥୁଲୁ ବିବେକାନନ୍ଦରେ ନା କଣ?
ଏ ବିବେକାନନ୍ଦରେ କେବଳ ପ୍ଲସଟୁ ଅଛି।
ହେଟି ପସିଲୁ ଯା ଫୁଣି କେମିତି?
ଉମ୍?
ସେଠି ପସିଲୁ ଯାଇକିନା କେମିତି ସେ କୋଚିଙ୍ଗରେ।
ପଶିଲି କେମତି?
ହଁ।
ଏଇ ଅଭିଲିପ୍ସା ଯାଉଥିଲା ତା ପୂର୍ବରୁ ସିଏ ଗଲା ରୁବି ଥ୍ରୁରୁୁ ଆଉ ଅଭିଲିପସା ଥ୍ରୁରୁୁ ମୁଁ ଗଲି ଆଉ କଁ।
ନାଗିଲା ଆଉ।
ଏଟା ସୁଦୁରୁ ବେକରିଆ।
ସେଇପା କୋହୁଚି ମୁଁ ଆଉ ମୁଁ କହିମି ଆଉ କିଛି କଣ କୋଚିଙ୍ଗ ସେଣ୍ଟର ମିଳିଲାନି ତତେ ସେଇଠି ଯାଇ ପଢିଲୁ।
ସାରଙ୍କ କୋଚିଂକୁ ଯାଇଥାନ୍ତେ। ଅଭିଲିସ୍ପା ଏଠିକି ଯାଉଥିଲା କହିଲା ନା ଏଟା ଭଲ ଆଉ ସେୟା।
ଏ ପ୍ରିତୀ ସାର୍ ଯୋଉ ନଳିନି ଏକା ଯାଉଚ।
ଆଁ?
ଏଠାରେ ଟପ୍ ରେ ଚାଲଚି ଜଣେ।
ହଁବ।
ହଁ ମଁ ସାଙ୍ଗ ଘରେ ସୋଇ ରେ ପଡୁଥିଲେ।
ଆର ବର୍ଷ କଣ ହେଇଛି ନା ଆମ ଉପର ବ୍ୟାଚ ଛୁଆ ଗୁଡା ଯୋଉ ଗୁଡା ଆମ କଲେଜ୍ ରେ ପଢ଼ୁଥିଲେ ସରୀ ଆମ କଲେଜ୍ ପ୍ଲସ ଆମ କୋଚିଙ୍ଗ ର ବିବେକାନନ୍ଦର ସେମାନେ ମାନେ ଆସିଥିଲେ ଟପ୍ ଟେନ୍ ଭିତରେ ବି ଆସିଥିଲେ କେତେ ଜଣ। ଆଉ ଅଧିକ ମାର୍କ ରଖିଥିଲେ ସବୁଠୁ ମାନେ ତାଙ୍କ କୋଚିଂ ଆଉ ଆମ କୋଚିଂ ତୁଳନାରେ ହାଇଏଷ୍ଟ ଯିଏ ଥିଲା ସିଏ ଆମ କୋଚିଂ ର ଥିଲା। ସେୟାକୁ ଓଙ୍ଗ। ଗୋଟେ ମାନେ ଆସିଥିଲା କି ହଁ କିନ୍ତୁ ଆକ୍ଟୁଲ୍ ରେ ଛୁଆଙ୍କର ଏଟା ଆର ବର୍ଷ ଏକ୍ସାମ୍ ଟା ଭଲ ସୁବିଧାରେ ହେଇଯାଇଥିଲା। କୋଏସ୍‌ଚେନ୍ ସହଜ ପଡ଼ି ପିଲା ସେତେବେଳେ ଏତେ ଇଏ ମାନେ କଣ କହିଲୁ ମାନେ ଏଥିରୁ ଯେତିକି ପିଲା ଫେଲ ହେଇ ଛନ୍ତି ମାନେ ମୁଁ ବୁଝିପାରୁନି ଖାଲି ଖାଲିଟା ରେ ଭଲ ଭଲ ଛୁଆ ବି ବହୁତ କମ୍ ମାର୍କ ରଖିଛନ୍ତି। ଆବେ କୋଚିଙ୍ଗ ପିଲା ଫେଲ ହେଇନାହାନ୍ତି। କିନ୍ତୁ ମାନେ ଇଏ ହ କଲେଜ ରେ ପିଲା ଫେଲ ହେଇନାହାନ୍ତି ବହୁତ ପିଲା ଫେଲ୍ ହେଇଛନ୍ତି। ହଁ। ମୋର ତିନିଶହ କିନ୍ତୁ ଶିକ୍ସ ଟି ନାଇନ୍।
ତିନିଶହ ସିକ୍ସଟି ନାଇନି।
ଆଁ।
ତିନି ଶହ ସିକ୍ସଟି ନାଇନ୍।
ହୁଁ ହୁଁ। ଜାବେ କେତେ ମାର୍କ କମିଲା ଜାଣିଚୁନା ଭାଇ। ସବୁ କୋଶ୍ଚିନ ଆଟେଣ୍ଡ କରିକି ଏକରେ ଆସିବୁ। ଦୁଇରେ। ମୋର ଖାଲି ଗୋ ଗୋଟେ ସବଜେକ୍ଟରେ ଆଶା ନଥିଲା ସେଇଟାରେ ମୁଁ ପାସ ହେବି କି ଫେଲ ହେବି।
ବ୍ୟାଗ୍ ଲାଗିଛିି କି କୋଉଥିରେ।
ନା ନା ବ୍ୟାଗ ଫ୍ୟାଗ କିଛି ଲାଗିନି।
ଯା ସେତିକି ଗର୍ବ କର ବେ ସେତିକି ଗର୍ବ କର।
ଆଉ ପ୍ଲସ ଟୁ ରେ ଏତେ ବ୍ୟାଗ ଲାଗେନି ଫି
ନା ବ୍ୟାଗ୍ ଲାଗେନି ବିଶ୍ୱାସ କରୁନୁ ସାଇନ୍ସ। ଛୁଆ ଆମ କଲେଜରେ ଦିଟା। ପୁରା ପୁରା ବଢିଆ ବଢିଆ ଛୁଆ ଫିିଜିକସ ରେ ଦିଟାଙ୍କରେ ବ୍ୟାଗ୍ ଲାଗିଲା ଦିଟାଙ୍କରେ। ମୁଁ କହିନି କାଠ ମୁଁ କହିନି ଶଳା ପାଠ ନ ପଢିକି ମୁଁ ପାସେ।
ହୁଁ।
ନ ପଢିକି ମୁଁ ପାସେ। ସେ ପାଠ ପଢିକି କିଛି ଲାଭ ନାହିଁ।
ଏବ ମ ଆମ ବ୍ୟାଚର ଗୋଟେ ଝିଅଟେ ମାନେ ଆମ ସାଙ୍ଗ। ତା। ଦୁଇଶହ କେତେ ଅଛି। ଦିଟା ସବଜେକ୍ଟ ରେ ବ୍ୟାଗ ଲାଗିଛି। ଉ ହୁଁ। ଦିଟା ସବଜେକ୍ଟରେ ମାନେ ତ। ହୁଁ ଗୋଟେ ହେଇଥିଲେ କ୍ଲିଅର କରିଦେଇ
ହ ହଁ ଗପି ପାଖରୁ ଝିଅ କରିବ ମାନେ ଏଇଟା ଆର ବର୍ଷ ଗୋଟେ ବ ଡ୍ରପ ନେଇକି ଆର ବର୍ଷ ଇଏ କ
ହୁଁ। ସେମିତି କରିବ। ନହେଲେ ରିଚେକିଂ ରେ ଦେଇଛି ଯଦି ମାର୍କ ଟା ଆସିବ।
ବିଚାରି ର ଯଦି ମାର୍କ ଆଇଲା। ଆଇଲା ଶୁଣୁ ରିଚେକିଂ ରେ ଯଦି ମାର୍କ ଆସ ସିଲା ତ ଭଲ ମତେ ଲାଗୁଚି ସେ ଫେଲ ହେଇଛି ତତେ ଯଦି। ରୀଚେକିଂ କରିବେ ଯାହା ମାନେ ବହୁତ ଟିକନିକ ଟିକିନିକ ଖୋଜିବେ ସେ ଆହୁରି ଦେଖି ମାର
ନା ବେ ଆରେ ଛୁଆ ଲେଖିଛନ୍ତି ମା କିଟା ଏମିତିଆ ଖାତା କଣ କିଏ ଦେେଖିଛି ମୁଁ ନିଜେ ବୁଝିପାରୁନି।
ମତେ ଲାଗୁଛି ମୁଁ ମୋ ଭାଗ୍ୟରେ କିଏ ଗୋଟେ ପଢନ୍ତେ। ଗୋଟେ ପୁର ପୁରା ବୁ ବୁଢାଟେ ପଡନ୍ତା ସେ ଲୋକଟାକୁ କିଛି ଦେଖାଉନଥିବ କି ଖାଲି ସେ ଖାଲି ଠିକ ମାରି ଚାଲୁ ଥିବ ଖାଲି ଠିକ ଯିବ ପାଞ୍ଚ ବାରି ଦଉ।
ତମିତି ହବନି ହବନି ତ ସପ୍ନ ପୂୁରଣ ର ରାଠିନତି
କାଇ ଏରା ଆଇଲେ ସେ ଛୁଆରା?
ହୁଁ। ଆଉ ଟିକେ ହଉ। ମୋ ମାମା କଥା ହଉଛି। ଫୋନ୍ ରେ।
ପୁଅ କହିଲା ଆଉ କାନରେ କଥା ହଉଛନ୍ତି ନା।
ବାଟ ଆମେ ଉଁ। ଫୋନ୍ ରେ କଥା ହଉଛି ମୋ ନମ୍ବର କୁ ଦେଲେ ବି ଚଳିବନି। କଣ ଭାଇ?
ହାଲୋ।
ତୁ ବୋଧେ ଏମିତି କଥା ଆଉ
ଆଉ ତୋ ଭାଇ
ମୋ ଭାଇ ଟିଭି ଦେଖୁଛି।
ବିଶ୍ୱାଷ କରନ୍ତୁ ଆଗୁରୁ ଯେତେ କାର୍ଟୁନ୍ ଦେଖେ ଆଗରୁ ଯେତେ କାର୍ଟୁନ ଦେଖେ ଏଇନା ଦେଖି ପାରୁନି।
ରୁଟି ବି କଣ ଦରକାର କେ
ଆଁ
କଣ କହୁଚୁ ବେ? ଆଁ ଜୋରେ କହ।
ଯା ସେଇଠି ଯା ତତେଖାଇବ ଯାଉନୁ କ୍ରିଷ୍ଣା ଦେଇକୁ ଦେଖାଯିବ। ହ୍ୟାଲୋ ମୁଁ କହିଲି ଆଗରୁ ମୁଁ ଯେତେ କାର୍ଟୁନ ଦେଖ ମତେ ବହୁତ ବଢିଆ ଲାଗେ କିନ୍ତୁ ଏବେ ଆଉ କାର୍ଟୁନ୍ ଦେଖିବାକୁ ବି ପାଉନି।
ଟାଇମ ତ ହଉନଥିଵ। ପୁରୁଣା ଚାଉଳ ସକାଳୁ ଯାହାହଲେ କଣ କରିଥିଵ।
ମୁଁ ଅଛି ଆମ ବାଗ ଘରେ
ହୁଁ। ତମର ଏଥର ଭାଗୁଆଛେଣି ଜଙ୍ଘୟ ସରିଲାଣି ରେ କେବେ ସରିଲା ମୁଁ ତ ଯାଇନଥିଲି।
ଯାଇନଥିଲୁ ଏ ସରିଲାଣିିନି ମିନିମ୍ ତିନି ମାସ କନ୍ଧର ହବ ହଁ। ଦି ମାସ ମାସ ଦେଢ ମାସ ହଁ ଦିଇ ମାସ ନା ମାସେ ଦେଢ ମାସେ ହବ।
ହଁ।
ଆରେ ତୋ ଫେବ୍ରରାଇଟ କାର୍ଟୁନ୍
ଡୋରେମନ୍ ସିଞ୍ଚାନ
ହଁ
କହ ହଁ ହଁ ପୋକେ ମନ୍ ଟା ଭଲ ଲାଗେ କିନ୍ତୁ ମୁଁ ସେଇ ସେଇିଏପିସୋଡ୍ ଦିଏ ବୋଲି ମେ ବେଳେ ବେଳେ ଚିଡା ଲାଗେ ସେଇଥିପାଇଁ ମୁଁ ଦେଖେନି ଏତେ
ବେଳେ ବଳେ କିଛି ବୁଝି ପାରିବନୁ ଫାଷ୍ଟ ଫା ତାପରେ ତୁ ଜାଣିବୁ ନା ଫା ଜାଣିବୁ ମୋର କିଛି ମନେ ନାହିଁ ଖାଲି ପିକାଚୁ ଆଉ ସେ ମାଲିକଟା ନାଁ ବି ମନେ ନାହିଁ ପିକାଚୁଆଉ ଗୋଟେ ଅଛିଣ ହଁ ସେମିତି
ଆ ଡୋରେ ମତେ ସଇଲାଣି।
କହଲ୍ କରଛି ର। ସୁବିଲା
ହାଁ।
ତୁ ଆପରେ ଥା ମୁଁ କଲ୍ କରୁଛି।
ହ ହୋ
ମଦପନା